ହ୍ୟାଲୋ
ହଁ ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର।
କଣ କରୁଚନ୍ତି?
ଚାଲ୍ ଏଇଠି ଏଇଠି ବସିଛି ଆଉ ଆପଣ କଣ କରୁଚନ୍ତି?
ମୁଁ ବି ଏଠି ବସିଚି ଆଉ ଖାଇସାଇଲେଣିି?
ହଁ ଖାଇସାଇଲିଣି। ତମେ ଖାଇସାଇଲଣି?
ହଁ ହଁ
ଅଁ କଣ ଖାଇଚ?
ରୁଟି ଆଉ ଛତୁ ଭଜା।
ଓ ହୋ ଆଚ୍ଛା। ଆଉ କଣ କୁହ?
ପନିପରିବା ଭିତରୁ କଣ କଣ ଭଲ ଲାଗେ? ପନିପରିବା ଭିତରୁ ମତେ ଭଲ ଲାଗେ ଗାଜର, ବିଟ୍ ଖାଇବା ପାଇଁ। ଯେହେତୁ ସେ ଆମ ମାନେ ସ ଦେହ ପାଇଁ ଭଲ। ହଁ ହୁଁ-ବାଇଗଣ। ଫୁଲକୋବି କଞ୍ଚା ଖାଆନ୍ତି ହୁଁ।
ରାଜର
ଗାଜର ଆଉ ବିଲାତି ହଁ ବିଲାତି ବି ଭଲ ଲାଗେ।
ଆପଣ ଖାଆନ୍ତି?
ହୁଁ ବିଲାତି ଟା ଖାଇଲେ ରକ୍ତ ହବ ଦେହରେ।
ହୁଁ
ହୁଁ ଆଉ ହଁ କୁହ?
ଆଉ ଆପ୍
ଆଉ ଆପଣାଙ୍କୁ ଆମେ କଣ ରରିବାକୁ ଭଲ ଲାଗେ?
ଆପଣ କନ ଏବେ
ଆପଣ କନ ଏବେ ପଢୁଚନ୍ତି? ପ୍ଲସ୍ ଥ୍ରୀ ସେକେଣ୍ଡ ଡିଅର୍। ଇତିହାସ ବିଭାଗରେ ପଢୁଚି ଏବେ ଆଉ।
ଆଚ୍ଛା।
ତମେ କଣ ପଢୁଚ?
ମୋର ପ୍ଲାସ୍
ମୋ ପ୍ଲସ୍ ଟୁ ସେକେଣ୍ଡ ଡିଅର୍। ଓହୋ ଆଛା ସେ ସେକେଣ୍ଡ୍ ମାନେ ସଇଲା ନାଁ ହେଲା? ହେଲା
ହଁ
ଆଉ ତମକୁ କୋଉ ପର୍ବ କେମିତି କଣ ଭଲ ଲାଗେ? ସବୁ ପର୍ବ ତ ଭଲ ଲାଗେ ଆଉ ଆପଣଙ୍କର ଦୋଳ ପୂର୍ଣ୍ଣିମା କେମିତି କଣ ପାଳନ ହୁଏ? ଏଇଟା ତ ମାନେ ଗଉଡ ମାନେ ହିଁ ମାନେ ତାଙ୍କର ଏଇଟା ମାନେ କହିବାକୁ ଗଲେ ପର୍ବ ସେ ଅଧିକା ମାନେ ମାନେ ପାଳନ ଏଇଟା ଆସେ ତାଙ୍କର ପି କରନ୍ତି ଆଉ ମାନେ ଉ ଠାକୁରଙ୍କୁ ବି ଆଣନ୍ତି ଗାଁ ଗାଁ ଭୋଗ ଖାଆନ୍ତି।
ହୁଁ
ହୁଁ ଏଇ ଟାଇପି ର ମାନେ ମୁଁ ଦେଖିଛି ମାନେ ହଉଛି ଆମ ଗାଁ ରେ।
ଆଛା
ଆଉ କଣ କରୁଛ କୁହ।
ଆଉ ଡଙ୍ଗା ଭସା କାର୍ତିକ ପର୍ଣ୍ଣମୀ। କେମିତି କଣ ପାଳନ ହୁଏ ହୁଁ।
ଆମେ ସକାଳୁ ଯାଉ ଡଙ୍ଗା ନେଇକି ଏ ଡଙ୍ଗା ବସ ଦେଲା ବସିକି ଯୋଉ ଗୋଟେ କୁହନ୍ତିନି ଗୋଟେ ଗୀତଟେ ଆ କା ମା ବୋଇ। ପାନ ଗୁଆ ଥୋଇ ପାନ ଗୁଆ ତୋର ମାସକ ଧର୍ମ ମୋର ସେଇଟା କହିକି ଆମେ ଡଙ୍ଗା ବସଉ ବସେଇକି ମନ୍ଦିର ଯାଉ ମନ୍ଦିର ପୂଜା କରିକି ଘରକୁ ଆସୁ। ଆମର ବି ପୁଣି ଯାତ୍ରା ବି ହୁଏ ହଁ
ଆଉ କଣ କୁହନ୍ତୁ
ଆଉ ତମ ଘରେ କିଏ କିଏ ରୁହନ୍ତି? ହଁ ଆମ ଘରେ ବାପା ବୋଉ। ଭାଇ ଭଉଣୀ ଦାଦା ଖୁଡ଼ି ବଡବାପା ବଡ ବୋଉ। ଓହୋ ଆଚ୍ଛା ଘରେ କିଏ ଚାଷ କାମ କରନ୍ତିନି? ଆଗରୁ ହଉଥିଲା ଆଉ ଏବେ ନାହିଁ। ଓହୋ ଆଛା
ତାପରେ ବି ଆମେ ଯୋଉଠି ରହିଲୁ। ତ ସେଇଟା ସେଇ ଜାଗାର ମାନେ ଯେମିତି ଯାହା ସେଇ ଇଏରେ ଯିବୁ ନା ନାଇଁ
ଆଉ କୁମାର ପର୍ଣିମା କେମିତି କଣ ପାଳନ କର ତମର?
କୁମାର
କୁମାର ପର୍ଣ୍ଣିମା ତାହେଲେ ରାତିରୁ ଉଠିକି ଆଞଜୁଳି ଟେକା ହୁଏ। କୁହନ୍ତୁକି ମାନେ ରାତିରୁ ଯି ସକାଳ ହେଇଯଆ ବୁଢା ବର ପାନ୍ତି।
ସେଥିପାଇଁ ରାତିରୁ ଉଠିକି ଆଞ୍ଜୁଳି ଟେକରିଥାଉ ରା ରାତିରେ ମାନେ ତା ପୂର୍ବ ଦିନ ରାତିରେ ମେହେନ୍ଦୀ କରିଥାଉ ହାତରେ ଆଉ ତା ରାତିରୁ ଉଠିକି ସଜ ବା
ବୁଲାବୁଲି କରୁ ଚାନ୍ଦ କରିକି ହଁ। ତାପରେ ପୂଜା ସରିଲା ପରେ ସେ ଯୋଉ ଚାନ୍ଦ ତିଆରି ହୁଁ
ତ ମାନେ ଗୋଟେ ମାନେ କ୍ଲୋଜ ସାଙ୍ଗ ସହିତ ମାନେ ତାକୁ ମାନେ ଖୁଆଇଥାଉ ଆଉ ମାନେ ଚାନ୍ଦ ଡକ ଡକି ହେଇଥାଉ ସେଇଠୁ ମାନେ ତାକୁ ତା ନାଁ ଧରିକି ଡକା ହେନଥାଏ ତାକୁ ଚାନ୍ଦ ଡକାହୁଏ ମାନେ ସେଇଟା ଖୁଆଇ ମାନେ ଚାନ୍ଦ କୁ ଦେଖିକି ସେଇଟା ତାକୁ ଖୁଆଇବୁ ସିଏ
ଓହୋ ଆଚ୍ଛା।
ଏମିତି ହେଇକି ତାପରେ ଚାନ୍ଦ ଲକଡା ଦେଇଥାଉ।
ଓହୋ। ନାଇଁ ଆମର ଟିକେ ଅଲଗା ଆମେ ସକାଳୁ ଉଠୁ ମାନେ ସେ କୁହନ୍ତି ସକ୍ କାଳୁ ସୂର୍ଯ୍ୟଙ୍କୁ ପୂଜା କରା ହୁଏ। ସୂର୍ଯ୍ୟ ମାନେ ପୂଜା ହୁଏ ଆଉ ରାତିରେ ମାନେ ସନ୍ଧ୍ୟା ବେଳୁ ଯେମତି ମାନେ ହଉଥିବେ ମ ସୂର୍ଯ୍ୟ ମାନେ ଜହ୍ନ ସେତେବେଳେ ଆସୁଥିବେ ସେତେ ବସିକି ଜହ୍ନ ମାନେ ଚାନ୍ଦ ପୂଜା ହୁଏ ଆମର।
ହୁଁ।
କୁହନ୍ତି କି ଡେରିରେ ଯଦି ପୂଜା କରିବ ସେ ବୁଢା ବର ମାନେ ମିଳିବ। ହଁ।
ଆଚ୍ଛା।
ଆମେ ଜଲଦି ସେଇ ସବୁ ବସି ଚାନ୍ଦ ପୂଜା କରିଦଉ ମାନେ ସନ୍ଧ୍ୟା ବେଳୁ। ଆଉ ଏଇଟା ମାନେ ଚାନ୍ଦ ଯୋଉ ଚକରାଟା ମାନେ ଘରେ ମାନେ ସେ କୁହନ୍ତି କି ଅନ୍ଧାର ଘରେ କବାଟ କଣରେ ଲୁଚିକି ମାନେ ଖାଇବ କେହି ଯେମତି ନ ଦେଖିବେ।
ଓ ହୋ, ଆପଣଙ୍କର ବହୁତ ଅଲଗା ତାହାହେଲେ।
ହଁ। ଏମତି ଆମର କୁମାର ପୂର୍ଣ୍ଣିମା ଇଏ କରୁ ଆଉ।
ହ
ଆଉ କଣ କୁହ?
ହଁ ମ୍ୟାଡମ୍ ଆଜ୍
ହଁ ମ୍ୟାଡମ୍ କେହି ଦେଶୀ ଖାଦ୍ୟ ଖାଉ ନାହାନ୍ତି। ନା ସ ସମସ୍ତ ବାହାର ଖାଦ୍ୟ ଏଥର ପସନ୍ଦ କରୁଛନ୍ତି ଆଉ।
ହୁଁ।
ଫାଷ୍ଟ ଫୁଡ଼୍ ଜିନିଷ। ବେଶୀ ଘରେ କରିକି ଖାଇବା କି କମ ତେଲ ବ୍ୟବହାର କରି
ଆଜି କାଲି ତ ସବୁ ଜିନିଷରେ କେମିକାଲ ମିଶୁଛି କିନ୍ତୁ କିନ୍ତୁ ଆମେ ତ ମାନେ କରିବା ଦର
କରିବା ଦରକାର ନା ମାନେ କମ୍ ବ୍ୟବହାର କରିକି।
ଗୁଜୁ
ଆଉ କଣ କହୁ? ଆଉ ତମକୁ ମାନେ ତମର ହୋଲି ପର୍ବ ଯୋଉଟା ଅଛି ସେଇଟା ପାଳନ କରାଯାଏ ତମର କେମିତି କଣ କର ସେଠି? ଆଉ ତ ହୋଲି କଣ ଆଉ? ଏଇଟା ତ ସମସ୍ତଙ୍କ ଦୋଳ ପୂର୍ଣ୍ଣିମା ଟା ଭଲରେ ପାଳନ କରାଯାଏ। ଆମର ଦୋଳ ପୂର୍ଣ୍ଣିମା କଣ କହିଲେ ଗାଈ ଗାଧୁଆ ଗୋଟେ ଅଛି। ସେଦିନ ଗାଈକୁ ଗାଧେଇ ଦିଆ ଯାଇଥାଏ। ତା ତା ଦେହରେ ମାନେ ଅଭୀର ଲଗା ଯାଇଥାଏ।
ତାପରେ
ତାପରେ ହଳଦୀ ହଳଦୀ ପାଣିରେ ଗାଧେଇ ଦିଆଯାଇଥାଏ।
ତାପରେ ମାନେ ଦୋଳ ପୂର୍ଣ୍ଣିମା ଦିନ
ସେଦିନ ହଁ। କଣ କହିଲେ ସେଦିନ ଆମର ହଁ ମାନେ
ପୂଜା ହେଇ
ପୂଜା ହେଇଥାଏ। ଓହୋ ଆଚ୍ଛା ସନ୍ଧ୍ୟା ବେଳକୁ ମାନେ ଅଗଣା ରେ ପୂଜା ହେଇଥାଏ। ଆଉ ମାନେ ସଜ ବୁଡା ହେଇଥାଏ ଆମର ହ ମାନେ ସେଇଟା ମାନେ ସଜ ବୁଡରେ କି ଆଇଁଷ ଖାଇବନି ସେପର୍ଯ୍ୟନ୍ତ ସେ ଯୋଉଟା ନ ଉଠିଥିବ ଘରେ ତ ତାପରେ ହଁ ମାନେ କଣ କହିଲ? ରାତିରେ ପୂଜା ହେଇଥାଏ। ମାନେ ପିଠା ଦିନରୁ କରାହେଇକି ବଣ୍ଟା ହେଇଥାଏ। ସମସ୍ତଙ୍କର ମାନେ ଆରିସା ପିଠା କାକରା ସେରା ବଣ୍ଟା ହେଇଥାଏ ଆଉ ସନ୍ଧ୍ୟା ବେଳକୁ ଗୁହାଳେ ଖିରି ହେଇଥାଏ। ଓହୋ ଆଚ୍ଛା। ମାନେ କ୍ଷିରି ହେଇଥାଏ ସେ ଗୁହାଳରେ ପୂଜା ହେଇକି ସେ କ୍ଷିରିକୁ ସମସ୍ତେ ପାଇଥାନ୍ତୀ। ଓହୋ।
ଏମିତି
ସେମିତି ହେଇଥାଏ ଆଉ ସମସ୍ତ ଙ୍କ ପାଇଁ ନୂଆ ଡ୍ରେସ ହେଇଥାଏ ଓହୋ ସରସ୍ଵତି ପୂଜା ରେ ଓହୋ ଆମର ଆଚ୍ଛା। ଓହୋ ଏମତି ଆଉ ହୋଲି ରେ ଏମତି କିଛି ନାହିଁ ବୋଲି ଯେମିତି ଖେଳିବା କଥା ସେମିତି ଖେଳିଥାଉ ସେତେବେଳେ ଆମର ଆଉ ମଧ୍ୟ ଗାଁ ରେ ଯାତ୍ରା ଥାଏ ଓହୋ। ଦୋଳଯାତ୍ରା ଦୋଳି ଯେମିତି ଖେଳିବା କଥା ଖେଳି ଥାଉ ହ ଦୋଳଯାତ୍ରା।
ଆଉ ଆପଣ ଯେମିତି
ଆଉ ଆପଣ ଯେମିତି କହିଲେ କି ମୁଁ ଗାଁ ଗାଁ ବୁ ଭଲ ଢୋଲ ଭୋଗ ଖାଇବା ପାଇ ହଁ ମାନେ ଯୋଉ ଖେଳନ୍ତି ବି ସେଇ କମ ମନ
ହଁ ବାଡି ଖେଳ ହେଇଥାଏ ଯେହେତୁ ଆମର
ଯେହତୁ ଆମର ସହରାଞ୍ଚଳ ସଇଟା ଦେଖି ବାକୁ ମିଳୁନି ଆମେ ଗାଁ ରେ ରହୁଛୁ ସେ ଗାଁ ରେ ବହୁତ କମ
ଗୌଡ଼ ଅଛନ୍ତୀ।
ଗୌଡ ଅଛନ୍ତି ହଁ ଆଛା ତ ସେଥିପାଇଁ
ମାନେ ବାଡି
ମାନେ ଏଇ ବାଡି ଖେଳ ଟା ହୁଏନି ଆଉ ଓହୋ।
ଆଉ କଣ କୁହନ୍ତୁ ମ୍ୟାଡ଼ାାମ?
ଆଉ କଣ କୁହନ୍ତୁ ମ୍ୟାଡାମ?
ଆଉ ଏନୁ କଣ କେମିତି ପଢା ପଢି ଚାଲିଛି?
ହଁ ପଢ଼ାପଢ଼ି ଭଲ ଚାଲିଛି ଆଉ ଆପଣଙ୍କର?
ଆପଣଙ୍କର ହଁ ଭଲ ଚାଲିଛି। ଆଗକୁ କଣ ଲକ୍ଷ୍ୟ ମାନେ କଣ କରିବାକୁ।
ମାନେ ପ୍ଲସ୍
ମାନେ ପ୍ଲସ ଟୁ ଟା ସରୁ ତାପରେ ଯାଇଁ ଭାବିବି ଓହୋ ଆଚ୍ଛା।
ଆପଣଙ୍କ
ଆପଣଙ୍କ ପଢାପଢି। ହଁ ମୁଁ ସେମିତି ଭଲ ଚାଲିଛି ଏକ୍ଜାମ ଅଛି ଆଗକୁ ସେମିଷ୍ଟାର ଏକ୍ଜାମ
ଆପଣଙ୍କ
ପଢାପଢି ହଁ ହଁ ଦେହ ଭଲ ଅଛି।
ଆପଣଙ୍କୁ ମାନେ କୋଉ ସବଜେକ୍ଟ ଭଲ ଲାଗେ।?
ମତେ ଭଲ ଲାଗେ ଓଡିଆ। ଇତିହାସ ବି ଭଲ ଲାଗେ।
ଇତିହାସ ଆପଣଙ୍କୁ ଭଲ ଲାଗେ?
ଆପଣ ଙ୍କୁ ଭଲ ଲାଗେ? ହିଁ ମୁଁ ଭାବୁଛି ମାନେ ମୁଁ ଇତି ମାନେ ପ୍ଲସ୍ ଥ୍ରୀ କରୁଛି ନା ତମର ମାନେ ଭାବୁଛି ନର୍ସିଂ କରିଥିଲ ଆହୁରି ବେଟର ହେଇ ଥାଆନ୍ତା।
ଆପଣ ଆ
ଆପଣ ଆର୍ଟସ୍ ନେଇଥିଲେ ତ ହଁ।
ମାନେ ନର୍ସିଂ ତ ମାନେ ହେଇପାରିବନି ଆର୍ଟସରେ ହଁ ହେଇପାରିବ।
ହେଇପାରିବ ପ୍ଲୁସ ଟୁ ପରେ ନର୍ସିଙ୍ଗ କଲେ ଚଳିବ। ହଁ ନର୍ସିଂ କରିଥିଲେ ଲୋକମାନଙ୍କୁ ସ ଆଉ କଣ ଲକ୍ଷ୍ୟ ଅଛି ଆ ବିଡି କରିକି ଶିଖେଇତ୍ରି ଟେ ହେବି ଆଉ।
ଆଚ୍ଛା।
ଆଚ୍ଛା।
ଆପଣ ଇତିହାସ ବହୁତ ଭଲ ଲେ
ହଁ
ଆଉ କଣ କହୁଛ କୁହ?
ହଉ ମ୍ୟାଡାମ ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା।
ଖାଇ ବହୁତ ଭଲ ଲାଗିଲା। ହଁ ଥ୍ୟାଙ୍କୟୁ, ଧନ୍ୟବାଦ ହଁ ହଁ ଧନ୍ୟ